ହାଲୋ।
ହଁ।
କଣ କରୁଛନ୍ତି?
ଏଇ ବସିଛି ଆଉ ଆପଣ?
ମୁଁ ଏଇ ଶୋଇଛି ଆଉ।
ହୁଁ ହୁଁ।
ଆଉ ତମ ଆଡିକି ବର୍ଷା ହଉଛି? ହଁ
ବର୍ଷା ଉଠେଇଛି ନା ଉଠେଇ ତ ନାହିଁ ପାଗ ଟିକେ ଦେଇଛି ଦିନ ସାରା କିନ୍ତୁ ଖ ରା କରିଥିଲା।
ଆଉ।
ହଁ ସେ ଶୁଇଚନ୍ତି ଆଈ ବି ଟିକ କେ ଗଡ଼ ପଡ଼ ହଉଛନ୍ତି ଆଉ। ଆଉ କେହି ନାହାନ୍ତି ଘରେ ବାପା ହେରିକା। ଗୋଟେ ବାପା ଶୋଇଛନ୍ତି ଆଉ ଗୋଟେ ବାପା ବାହାରେ ଅଛନ୍ତି।
ତମର କଣ ଗୋଟେ ମା ର ଦିଟା ବାପା ନା।
ନା ନା ଆମର ମୋର ବଡ ବାପା ଆଉ ସାନ ବାପା ସାନ ବାପା ଯିଏ ସୋଇଛନ୍ତି ଆଉ।
ଆଚ୍ଛା ଆଚ୍ଛା। ଆଉ ତମ ଘର ପାଖରେ ଏମିତି ଆଉ କେହି ସାନାପା ବଡ ମା ସବୁ କେହି ଅଛନ୍ତି ନା।
ହଁ ଅଛନ୍ତି ବହୁତ ଅଛନ୍ତି ଆମର ଭାଇ ହେରିକା ବହୁତ।
ସେ ସବୁ କେମିତି କଣ ଭଲ ନା ତମ ପାଇଁ।
ହଁ ସମସ୍ତେ ଭଲ ସମସ୍ତେ ଭଲ ଖରାପ ମିଶିକି ଆଉ। କେହି ଖରାପ ନୁହନ୍ତି ସବୁ ଭଲ। ଆଉ। ଆପଣଙ୍କ ଘରେ ମାନେ ବାପ ଘରେ ଭାଇ ହେରିକା କେତେ?
ମୋର ପାଞ୍ଚଟା ଭାଇ ଭଉଣୀ।
ତମେ ବଡ ନା କଣ?
ଚାରି ଭାଇଙ୍କ ତଳେ ମୁଁ।
ଅଁ, ହଁ ଆଉ ତୋମ ସାନ ଭଉଣୀ।
ହଁ ମୋର ଗୋଟେ ସାନ ଏ ମୋ ତଳେ ଗୋଟେ ସାନ ଭଉଣୀ।
ସେ ବାହା ହେଇ ସାରିଚନ୍ତି?
ଦିଟା ଝିଅ ଗୋ
ହୁଁ ଆଚ୍ଛା ଆପଣଙ୍କ ଘର ଭିତରେ ସବୁଠାରୁ ଚାଲାକ କିଏ?
ଫିହ୍ଲଲ ତ ଆମର ସମସ୍ତେ ଚାଲାଖ ମୋ ଭଉଣୀ ଟା ଟିକେ ହୁଣ୍ଡି।
ହଁ।
ଆମ ଘରେ ସବୁ ଭାଇ ଭଉଣୀ ଆମେ ସବୁ ଚାଲାଖ।
ହଁ ଆପଣଙ୍କ ଘରେ ମାନେ ଆଗରୁ ପିଲା ବେଳେ କେମିତି କଣ ମାନେ ଖାଆନ୍ତି ପିଅନ୍ତି?
ମୁଁ ଛୋଟ, ମୁଁ ଝିଅ ବଳେ ଗାଧାଏନି।
ଗାଧାଅନି।
ଆଠ ଦିନରେ ଥରେ ଗାଧେଇମି। ମୋ ଇଚ୍ଛା ହେଲେ ଯେ ଲାଇନ୍ ପଳେଇଲା ଗରମ ଦିନର ଗାଧେଇମି। ଆଉ ଶୀତ ଦିନରେ ଯଦି ଶୀତ ନାଗିଲା ମୁଁ ଗାଧେଇବିନି ଖାଲି ଡ୍ରେସ୍ ଚେ ଚେଞ୍ଜ କରଦେ
ହଁ।
ଆଉ ମୋତେ ସେଥିପାଇଁ ଭାତ ବାଢିବା ପାଇଁ ବାଢି ସେ ମୋ ଭାଉଜ ମାନେ ବାଢିକି ଦେବେ ମୁଁ ଖାଇବି ମୁଁ। ବାଢିକି ଖାନ ବେଲା ବେଲା କତରୁ ଉଠିମିନି। ମୋ ମଝିଆ ଭାଉଜ ପାଣି ଦେ ଧରିବାକୁ ମୁଁ ରୁହ ରୁହ ତୋମେ ସାବା ଶେଷ କରି ଖାଇକି ଯାଅ ଆମେ ବରଂ ବେଲା ଉଠଉନୁ।
ହଁ।
ଆଉ ଆଉ ଯଦି ପାଉଡର ଫାଉଡର ଝିଅ ବଳେ ମୁଁ ବେଶି ଲଗାନିି ମୁଁ କ୍ରିମ ଫ୍ରିମ୍। ଯଦି କୁଆଡ଼େ ଟିକେ ଯିବାର ଅଛି ପାଉଡର ଲଗଦେମ ମୋ ବଡ଼ ଭଉଜ କହିବେ ଫ୍ରିଜରୁ ବାହାରିଲେ। ଗାଧେଇନା ମୁଁ ନ ଗାଧେଇକି ବି ଆରଡି ଫାରଡି ସବୁ ମନ୍ଦିର ବୁଲ
ଏ ହେ।
ଠାକୁରଙ୍କ ଡୋରି ଲାଗିଛି। ଗାଧେଇ ନଥିମି ଚାଲ ଆଉ ଡଙ୍ଗା ବସିକି ମୁଁ ଭସା ପୂର୍ଣ୍ଣିମା ଯୋଉ ଡଙ୍ଗା ଭସେଇବା ଭସା ପୂର୍ଣ୍ଣିମା ଦିନ କଣ କରିମି ନା ସମସ୍ତେ ମୁୂରୁଜ ପକଉଥିବେ, ଡଙ୍ଗା ବସଉଥିବେ। ମୁଁ ପୁରା ସୁଇଟର ଫୁଇଟର ପିନ୍ଧିକି ଚଦର ଘୁଡି ହେଇକି ସବୁ ଆଡେ ଖାଲି ବୁଲିକି ଦେ ତିମି ତା ଚଉଁରାରୁ କେମିତି କଣ ହେଇ ଆଉ ପୁଖରୀ ପାତ୍ର ଦେଖିବି କେତେ ଲୋକ ମୋତେ ଝିଅ ବେଳେ ପକେଇ ଆସି ନଥିଲା। ମୁଁ ମୋ ଶାଶୁ ଘରକୁ ଯେତେବେଳେ ଆସିଲି ମୁଁ ଏଇଟି ଶିକିଲି ମୋ ଶାଶୁଘରେ।
ଏଠି କିଏ ଶିଖେଇଲେ?
ମୋର ଗୋଟେ ବଡ ଶାଶୁରର ବୋଉ ବଡ ଯା ମୁଁ ଏତର ନୂଆ ନୂଆ ଆଇଲି ମୁଁ କହିଲି ଲୋକ କହିବେ ଏଇ ବୋଉଟା କଣ ପଞ୍ଚକ ପୂର୍ଣ୍ଣିମା ପାଞ୍ଚ ଦିନ ମୁରୂଜ ପକା ଶିକିନି ନା କଣ ଗାଧଉ ମୁଁ ଗାଧେଇ ପଇଲି। ଗାଧେଇ ପଡିକି ଆମର ସେତେବେଳ ଗୁଟେ ଚଉଁରା ଥିଲା। ମୋ ସେଇ ବଡ ଯା ଯିଏ ମୂରଜ ପକାନ୍ତି। ବଢିଆ ପକାନ୍ତି ମୋତେ କହିଲେ ମୁଁ କହିନି ଦେଇ ମୁଁ ତ ପକେଇ ଜାଣିନି ତ ମୁଁ କଣ ସାହାଯ୍ୟ କରିମି କୁଅ। କହିଲା ହେ ପ କାଲ ହବ ଧୀରେ ଧୀରେ ହବ ମୁଁ କଣ ଶିକିଥିନି ନା। ଆଏ ମୁଁ ଏମିତି କରୁଚି ତୁ ଏମିତି ପକା କିଛି ହବନି, ସବୁ ଶିଖିଯିବୁ। ଏମିତି ଧୀରେ ଧୀରେ ଯାହା ହଉ ମୋ ବଡ଼ ଯାଆଙ୍କ ପାଖରୁ ମୁଁ ଶିଖିଗଲି। ତା ପର ବର୍ଷ କତରୁ ମୁଁ ପକେଇଲି ସେଠୁ ମୋ ବଡ ଯାଆ କହିଲା ଦେଖିଲି ନା। ଶିଖିଲା ନା ଏଇ ଭଳିଆ ସବୁ କଥା ଶିଖିବାର ଅଛି। ଝୁଟି ଦିଆ ସେମିତି ଶିଖିିନଥିଲି। ଆମ ବଡ ଯାଆକୁ କହିଲି ମୁଁ କହିନି ଦେଇ ମୁଁ ତ ଝୁଟିି ଦିଆ ଶିକିନି ତାହାଲେ ଏଇ ପାଣି ନେଇକି ପଳେଇବୁ ଉଳି ପଟକୁ ପଛ ପଟର ଆମର ସବୁ ମାଟି କାନ୍ଥ କହିଲେ ସେଇଠି ସବୁ ଏମିତି ଏମିତି କରିକି ଛିଞ୍ଚିବୁ ଛି ଛିଟେ ଛିଞ୍ଚିିଦେ ତାର ହେଇଯିବ। ଯାହା ସେମିତି କରୁ କରୁ ହେଇଗଲା। ମୋର ଯିଏ ମା ମୋ ଝିଅ ବଳେ ମତେ କହିବ ତୁ ଶୋଇକି ରହିଥା ଝୁଟି ଟିକେ ଶିଖୁନୁ ଚିତା ଦିଆ ଶିଖୁନୁ ଅମେ କେ କେଇ ଝିଅ କେତେ ଚିତା ଦେଲାଣି କେତେ ଫୁଲ ଆଙ୍କିଲାଣି କେତେ କଣ କଲାଣି ତୁ ତ କିଛି ଶିଖୁନୁ ଆମେ ଖାଲି ଖାଇମି ଶୁଇମି ବନ୍ଧୁବାନ୍ଧବ ବୁଲମି ସେ ଡାକିଲା ଗନି
ବନ୍ଧୁବାନ୍ଧବ
ଯିଏ ବନ୍ଧୁବାନ୍ଧବ ଡାକିଲା ଚାଲିଲି ତା ସାଙ୍ଗରେ ଆଜି କିଏ ଡାକିଲା ଚାଲୁନୁ ଯିବା ମୁଁ କହେ ହିଁ ଚାଲୁନୁ। ଆଉ ବୁଣାବୁଣି ଟିକେ କରେ। ଯାହା ପାଇନି ତାହା ଖାଇନି। ଆଇ ଆଜି ଅନ୍ନପାଳ ଯା ଆଜି ଅନ୍ଦ ଆନ୍ଦବଜାର ଯା ଆଜି ଲୁଣିଆ ଯା ସାଇକେଲ୍ ଧଇଲି ଚାଲ୍ଲି।
ଆପଣଙ୍କୁ ସାଇକେଲ ଚଲା ଆସେ?
ହଁ ମୁଁ ସାଇକେଲ ଚଲେଇବାରୁ ପୁରା ପୋକ। ଏବେ ଗୁଡ ଭାଙ୍ଗି ଯାଇଛି ଟିକେ କମିଗଲେ ମୁଁ ଆଗେ ଆମ ଦାଣ୍ଡରେ ଆଗେ ସାଇକେଲ କିଛି ଦିନ୍ ଚଲେଇ ଚଲେଇବି ତାପରେ ସ୍କୁଟି ଶିଖିବି।
ଆଚ୍ଛା। ହଁ ଆପଣଙ୍କ ଘରେ କେତେଟା ଗାଡ଼ିି?
ଆମର ବାଇକ୍ ଦିଟା ସ୍କୁଟି ଦିଟା ଆମର ଆଠ ଜଣ ମେମ୍ବର ଚାରିଟା ଗାଡି ହେଇଗଲା। ଆମର ଆଉ ଚାରିଟା ଗାଡି ହବ ଆମ ଯା ଗୋଟେ କରିବେ। ଆଉ ତାଙ୍କର ହଉଛି ଦରମା ଟିକେ ବଢି ହଁ। ହଁ ଅଙ୍ଗନବାଡି ଚାକିରି କରିଛନ୍ତି। ତାଙ୍କର ଗୋଟେ ବ୍ୟାଟେରୀ ଦିଆ ସ୍କୁଟି ହବ ଆଉ ମୋର ଗୋଟେ ଦେଡ ଶଶୁର ସିଏ ଏବେ ଏଇ ବର୍ଷ ରିଟାୟାର ହେବେ। ତାଙ୍କର ଯୋଉ ପଇସା ଗୁଡାକ ସବୁ ପାଇବେ ସେ ବାକି ଦି ଝିଅଙ୍କର ଦିଟା ସ୍କୁଟି କରିଦେବେ। ଆଉ ବାକି ରହିଗଲି ମୁଁ ମୋର ଦେଖେ ଯଦି ସୁଭଦ୍ରା ପଇସା ଆଉ କେତେ କଣ ଆସିବ ସେଇ ଥିରେ ହବ ତ ମୁଁ ଭାବୁଛି ଗୋଟେ ଚେ କରିବି ଆଉ।
ଆଚ୍ଛା ଆପଣଙ୍କର କୋଉଥିରେ ପଇସା ଆସିବ?
ସୁଭଦ୍ରା ଯୋଜ
ଆଚ୍ଛା ସୁଭଦ୍ରା ଯୋଜନା ପାଉଛନ୍ତି ନା। ହଁ ଆପଣ ଗମେଣ୍ଟରୁୁ ଆଉ କଣ ପାଉଛନ୍ତି?
ଗମେଣ୍ଟ ରୁ କାଳିଆ ଯୋଜନା, ସୁଭଦ୍ରା ଯୋଜନା, ରେସନ କାର୍ଡ ରେ ଚାଉଳ ପାଉଛୁ। ବାକି ମେଡିକାଲ ଟ୍ରିଟମେଣ୍ଟ ଚାଲିଛି।
ହୁଁ ହୁଁ ଯୋଉ ଆମର ଆୟୁଷ୍ମାନ କାର୍ଡ ରେ
ଆୟୁଷ୍ମାନ କାର୍ଡରେ
କାର୍ଡ ଟା ନା?
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା।
ଆଚ୍ଛା। ଦିଟା ଯାକ ସମାନ ନା କଣ?
ସେଇ ନମ୍ବର ଏକା ଖାଲି ନାଁ ଚେଞ୍ଜ ହେଇଯାଇଛି।
ତିକି ପଇସା ଏଟାରେ ବି ସେତିକି ପଇସା ନା
ହଁ ହଁ ନା ନା ସେଇଆ।
ଆଉ। ରାତିରେ କଣ ଆଜି ଆପଣଙ୍କର ଖାଇବା ପିଇବା ଘରେ?
ଆମର ଏ କେତେବେଳେ ପିଠା ହଉଛି ତ କେତେବେଳେ ଜଳଖିଆ ଖାଉଛନ୍ତି। କେତେବେଳେ ବାହାରୁ ମଗେଇ ଖାଉଛନ୍ତି। କେତେବେଳେ ରୁଟି ହଉଛି ଏମିତି ଆଉ।
ଆପଣଙ୍କର ଘରେ ମାନେ ରୁମ କେତେଟା?
ଆମର ତଳେ ଚାର୍ ଟା ରୁମ୍ ଗୋଟେ ବଙ୍ଗଳା ଗୋଟେ ଡାଇନିଂ। ଉପରେ ହେଲା ଦିଟା ବେଡରୁୁମ୍। ଗୋଟେ ରୁଷେଇ ଘର। ବଙ୍ଗଳା ଡାଇନିଂ ଦିଟା ଲାଟିନ୍ ବାଥରୁମ୍ ତିନି ତାଲା ରେ ହେଲା ହଉଛି ଗୋଟେ ବେଡରୁୁମ୍। ଆଉ ଗୋଟେ ହେଲା ହଉଛି ଠାକୁର ଘର। ଆଉ ଗୋଟେ ହେଲା ସେଇ ବେଡରୁମ୍। ଆଉ ଗୋଟେ ଲାଟିନ ବାଥରୁମ୍।
ଆଉ ଚାରି ତାଲା ଅଛି ନା ଆପଣ?
ନା ନା ଆଉ ଚାରି ତାଲା ହବନି
ହୁଁ।
ହବନି ଆମର ଝିଅ ଚାକିରି ଯଦି କଲା ଆମର ବଜାର ଉପରେ ଘର ହବ। ସେଠି ଗୁଟେ ଏ
ଆଚ୍ଛା କୋଉ ବିଜନେସ କରିବାକୁ ଇଚ୍ଛା ଅଛି?
ମୋର ବେଶୀ ଟିକେ ଶାଢ଼ୀ ଫାଢ଼ୀ ବିଜନେସ୍ ଗୋଟେ କରିବି ଆଉ ଦୋକାନ ଗୋଟେ ଆଉ ହ
ଆପଣ କିଛି ଶିଖିଛନ୍ତି ପାର୍ଲର କୋର୍ସ କି କଣ?
ନାଇ ପାର୍ଲର କୋର୍ସ କିଛି ଶିଖି ନାହିଁ ମୁ ଭାବୁଛି ଟେଲର ଟିକେ ଶିଖିବି। ଏଇ ସମସ୍ୟା ଟିକେ ଧୀରେ ଧୀରେ କମିଗଲେ ଶିଖିବି ଆଉ
ଆଚ୍ଛା ଆଗରୁ କେବେ ଟେଲରିଂ କରିଛନ୍ତି କିଛି ସିଲେଇ ଫିଲେଇ
ହଁ ମୁଁ କରିଛି ଏମିତି ନର୍ମାଲ ଶିଖିନାଇଁ ଗୋଟେ ଯା ର ମେସିନ୍ ଥିଲା ମୋ ଭଉଣୀ ଆସିକି ଶିଖୁଥିଲା। ମୁଁ ସେଇ ତାର ଟିକେ ଏମିତି ଖାଲି ଗଡା ଗଡି କରିକି ଟିକେ ଇଏ କରିଥିଲି ଆଉ
ଆଛା ଆପଣଙ୍କ ଭଉଣୀ ମାନେ ଆସିକି ଏଇଠି ରହିଛନ୍ତି ତାହେଲେ?
ମୁଁ ମୋ ପିସି ପିସି ଝିଅ ଭଉଣୀ ଗୋଟେ ଏଇଠି ରହିଲା ଆସିକି ସିଏ ବାହା ହେଇକି ଗଲା। ଆଉ ଗୋଟେ ମୋ ନିଜ ଭଉଣୀ ସବୁ ଆମର ବହୁତୁ ବନ୍ଧୁବାନ୍ଧବ
ଆଚ୍ଛା କେତେ ଆପଣଙ୍କର ବନ୍ଧୁବାନ୍ଧବ ତଥାପି ଗୋଟେ ବାହାଘର ହେଲେ କେତେ? କେତେ ବନ୍ଧୁବାନ୍ଧବ ଆସିବେ?
ଆମର ପାଖାପାଖି ପଚିଶ ରୁ ତିରିଶ ଭିତରେ
ନା ଏତେ କମ ନୁହଁ ବହୁତ ବନ୍ଧୁ ବାନ୍ଧବ ଆପଣଙ୍କ ହ
ନା ନା।
ପଚିଶ ରୁ ତିରିଶ ଲୋକ ମାତ୍ର ବନ୍ଧୁ ଘର ପଚିଶ ରୁ ତିରିଶ ଲୁକ କେତେ ଆସିବେ?
ଲୁକ ବହୁତ ଆସିବେ କାହିଁକି ନା ଏମିତି କହିତ ଗଲେ ଆମର ଆଠ ଜଣ ମେମ୍ବର ଆଠ ଜଣ ମେମ୍ୱ ମେମ୍ବରଙ୍କର ସମସ୍ତଙ୍କର ଅଛନ୍ତି ସାଙ୍ଗ ସାଥି ଚିହ୍ନା ପର୍ଚ ସେଟାକୁ ତ ଲଗେଇନି କେବଳ ଖାଲି ଆମର ଗୁଆ ଦିଆ ବନ୍ଧୁ ମାନଙ୍କୁ କହୁଛି ସିଏ ତ ଆସିଲେ ବହୁତ ହବ।
ହୁଁ ସେଇ ଗୁଆଦିଆ ବନ୍ଧୁ କେତେ ତଥା ବିି ହେବେ ଆସିଲା?
କହିଲି ପା ଆମର ଖାଲି ଗୁଆଦିଆ ବନ୍ଧୁ ଆମର ମୋ ଜା ର ସାତଟା ଭଉଣି
ହୁଁ।
ମୋର ତିନିଟା ନଣନ୍ଦ କେତେ ହେଲା?
ନଅ।
ନଅ।
ନା ସରି ଦଶ ସାତ ତିନି ଦଶ
ମୋର ଦିଟା ପିଇଶାଶୁ ବାର
ହ ହଉ ଆପଣ ହିସାବ କରି ରଖିଥିବେ ଆଉ କେବେ କଥା ତାହଲେ କହିବେ ଆଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆଉ ରଖୁଛି ପରେ କଥା ହେବା।
ଆଉ
ସେ ନାଲା ଟାକୁ ଟିପିବୁ